ଆଜ୍ଞା ନମସ୍କାର। କଏଁ
ସୁପ୍ରଭାତ
ସୁ ସୁପ୍ରଭାତ ଶୁଭ ସକାଳ କଣ କରୁଛନ୍ତି।
ସକାଳୁ ସବୁଳେ ଆପଣଙ୍କର ଏମିତି ମନେ ପଡ଼ିଲା।
ଏଇ ଟିକେ ମନ ପଡ଼ିଗଲା ଆ ଆପଣ କଣ କରୁଛନ୍ତି।
ସକାଳ ଦଙ୍ଗା ସବୁ ସାରିକି ଟିକେ ପ୍ରାଣାୟାମ କରୁଥିଲି ଆଉ। ଏବେ ଟିକେ ପେନ୍ ହଉଛି ତ ଗୋଡା ହାତ ତ ଟିକେ ପେନ୍ ହେଉଛି। ସେଇଥିପାଇଁ ଟିକେ ସକାଳୁ ବ୍ୟାୟାମ କରେ
ଓହୋ ଆଉ ଏ ଦେହପା କେମିତି ଅଛି?
ହଁ ଭଲଆଉ।
ଆଉ
ଆପଣଙ୍କ ସକାଳୁ କେମିତି ମନେ ପଡିଲା କଣ କରୁଥିଲେ ନା କୁଆଡେ ଆସିବାର ଅଛି।
ହଁ ତମ ଘର ଆଡେ ଯିବାର ଅଛି।
ଆଉ ସେଇ ଯୋଗୁ ସକାୁଳୁ ସକାୁଳୁ କରୁଛନ୍ତି।
ହଁ।
ମା କଣ ଏମତି କୋଉ ପସକୁ ଯିବାର ଅଛି।
ଏଇ ଯିବାର ଅଛି ତମର ଟିକେ ଯିବାର ଅଛି ଟିକେ ଅନାଥ ଆଶ୍ରମ ଯିବାର ଅଛି ଆଉ ଟିକେ ବୁଲଆକୁ ଯିବାର ଅଛି ଚଣ୍ଡିଖୋଲ ଏ ସବୁ ଯିବାର ଅଛି ଆଉ ଆପଣ ଘରକୁ ବି ଯିବାର ଅଛି ଆଉ ଆଉ ପୁଅ ଦି ଜଣ ହ୍ୟାଲୋ
ତଳକୁ ଆସିବେ
ହୁଁ ବାହାରିନି ବାହାରିଲେ ଆପଣଙ୍କୁ ଫୋନ କରି କହିବି ଆଉ
ହଉ ହଉ ଏ ପୁଅ ତ ଦିଇ ଜଣ ଯାକ ବାହାରେ ଅଛନ୍ତି ଆଉ ହଷ୍ଟେଲରେ
ଓ ହୋ ଆଉ ଆପଣଙ୍କର ସ୍ଵାମୀ
ଁ ଏଇ ଗାଧ ଫଧା କରୁଛନ୍ତି ଯିବେ ତାଙ୍କ ଡୁଟି ଆଉ ଯୋଉ ବାହାଘର ଆମର ଅଛି ତ ଆଜି ଚାରିଟା ବେଳକୁ ଆପଣ ଟିକେ ଶୀଘ୍ର ପଳେଇ ଆସିବେ ଆମେ ଚାରିା ବେଳକୁ ସବୁ ପଳେଇବୁ ଏି ଆସିବା କଥା ଟିକେ ଶୀଘ୍ର ଆସିବେ
ହଁ ତମେ ଆଜି ଗଲେ ମୁଁ ବା କାଲି ଯିବି
କଣ କହିଲ
ତମେ ଆଜି ଗଲା ମୁଁ ବା କାଲି ଯିବି
ଓ ହୋ
ହଁ ଆଉ
କଣ କରିବା ଆଉ ସକାଳ ନିତ୍ୟକର୍ମ ସକାଳୁ ଉଠିବା ସାରିବା ଠାକୁର ପୂଜା ଅଛି।
ହେ ମୁଁ ଏଇନା ବାୟାମ କରୁ। ସିଲି ବଡ଼ି ପାଇଁ। ହ।
ହଁ ଆପଣ ତ କରିବା ନିହାତି ଦରକାର ଟିକେ ଆପଣଙ୍କର ୱେଟ୍ ବଢିଗଲାଣି। ଆପଣ ନିହାତି କରିବା ଦରକାର। ସେଟା ଶରୀର ପାଇଁ ମାନେ ବହୁତ ଭଲ ସକାଳେ ବାହାରେ ଆସି କରନ୍ତୁ ଛାତ ଫାତ ଉପରେ ମାନେ ଯଦି ଭଲ ପ୍ଲେସ ଅଛି ଆପଣଙ୍କର ଆପଣ ଆସି ବାହାରେ କରନ୍ତୁ ଆଉ ଘର ଭିତରେ। ଖୋଲା ପବନ ଟିକେ ପାଇବେ ଘର ଭିତରେ। ସେଥିରେ କଲେ କଣ ଏତେ ପବନ ଫାଙ୍କା ପାଇବେ। ବାହାରେ ଆସି କଲେ ଭଲ।
ଆପଣ ଆପଣଙ୍କ ଅଣ୍ଟା ଅଣ୍ଟା ଆଉ
ସେ ହଉ ସେଥିପାଇଁ ସେଇଥିପାଇଁ ମୁଁ ବି ଏକ୍ରସାଇଜ। ସୁାଇଜ କଲେ ନିଜ ଭଲ ମ ପାଇଁ ଭ ଦେ ଭ ଭଲ ସବୁଥିପ ଭଲ। ଆସ୍ତେ ଆସ୍ତେ ରୋଗ ପ୍ରତିଶୋଧ ର ଶକ୍ତି ବି ବଢ଼ିବ ମନ ଏକାଗ୍ରତା ବଢ଼ିବ ମନ ଶାନ୍ତି ରହିବ ଫୁର୍ତ୍ତି ଦେଖିବ ଆଠ ଦଶ ଦିନ କରିବ ଦେଖିବ ମନଟା ମାନେ କେତେ ଫୁର୍ତ୍ତି ଦେହଟା କେତେ ଫୁର୍ତ୍ତି ଲାଗିବ ଭଲ ଲାଗେ ଭାଇ ଆମା ନିହାତି କରକାରାର ସ ରେ
ହଁ ହଁ ଆଉ
ଫଳମୂଳ ଖାଇବେ ପନିପରିବା ଖାଇବେ। ଏବେ ତ ରୋଗ ଯାହା ହେଲା।
ଶ ହାତ ହଁ ଆଜ୍ଞା।
କମାନ୍ତୁ ଏକ୍ସରସାଇଜ କରନ୍ତୁ କମାନ୍ତୁ। ପନିପରିବା ଭଲ ଖାଆନ୍ତୁ।
ନାଇଁ ଯେତିକି ସତେ ଯେ ପନିପରିବା ଖାଇବୁ ସେତେ ଭଲ।
ହୁଁ ହୁଁ ଆ ବି ସେଥିପାଇଁ ଦେହଟା ଆରାମରେ ରହିପାରିବ ଠିକ ଫିଟନେସ୍ ଟା ନିହାତି ଦରକାର
ହଁ ଆଉ।
ଆଉ ତ ବାହାଘରଆ ସବୁ ଯିବୁ ଆଜି ଆଉ ବାହାରିଛୁ ଆଉ ଏଇଣ ଚାରି ପାଞ୍ଚ ଦିନ ସିଆଡ ଟିକେ ଏମ ଆସ ଆପଣ ଆସିକି ଯାଆନ୍ତୁ ଆପଣ ଯଦି ବାହାରାରେ ତି ଆଜି ଆସନ୍ତୁ। ଆସିକି ଯାଆନ୍ତୁ ତାପରେ ଆମେ ଯିବୁ ଆଉ ଚ ରିବ କାଲିକୁ ଯାଇ ମଛି ଆମର
ଓ ହୁଁ ମଁ ଲାଗିବ ତମର କଣ ପୋଡିଥାନ୍ତା ପିଠା
ଏଇଛା ଆଉ ଏମିତି ଆପଣ ହଠତ୍ କହିଲେ ଆମର ତ ବାହାଘରଆ ଯିବାର ଅଛି ଆଉ ପଡିପାରିବି କେତେବେଳେ ପଡି ପଠେଇଦେବି ଆଉ। ଆଉ ପୋଡି ଆଜି ପାରିବିନି ଆଉ କେତେବେଳେ ପଡିକି ପଠେଇଦେବି ଆଉ କଣ? ଖାଇବେ ତ ମାସେ ଟିକେ ମେଳଦ
ଓହୋ ହଉ ଆଉ।
ଆଉ କି ପିଠା ତମେ ଆପଣଙ୍କୁ ଭଲ ଲାଗେ ଖାଇବ।
ଆଜ୍ଞା।
ମୁଁ କହିଲି ଆଉ କେଉଁ ପିଠା ଭଲ ଲେ ଖାଇ ଆଉ।
ଆଉ ମତେ ଭଲ ଲାଗେ କାକେରା ପିଠା ଆଉ ଆରିଶା ପିଠା ଆଉ ଯୋଉଟା ସେଟା ଯୋଉ କଣ କୁହନ୍ତି ତା ଭିତରେ ପୁର ବସ୍ଥାଏ ସେଟା ଗୋଟେ ଯୋଉ ପିଠା ସେ ପିଠା ଟା ହଁ ହଁ ସେଟା
ଆପଣଙ୍କ ବୋଉଙ୍କର ଆପଣଙ୍କ ବୋଉଙ୍କର କଣ ମଝରେ ଦେହ ଖରା ବହୁତ ହେଇଥିଲା ଡାଇବେଟିସ୍ ବଢିଯାଇଥିଲା।
ହଁ ବା ଏକ ହଜାର ଚାରିଶହ ଅଶୀ ନାଇଁ ତାକୁ ଏଇନା ଦଉଛିୁ ଔଷଧ ଦଉଛି ଔଷଧ ଖାଉଛି ତାର ଟିକେଇ ପୁରା କଣ୍ଟ୍ରୋଲ ଅଛି।
ଆୟୁର୍ବେଦିକ ଟ୍ରଟମେଟ କରନ୍ତୁ ଆୟୁର୍ବେଦିକ ଟ୍ରଟମେଣ୍ଟ କରନ୍ତୁକାଳୁ ସେ ଯେଉ କଲରା ଜୁସ୍ ପୁଷ୍ଟ ଟିକେ ଦିଅନ୍ତୁ ବ୍ୟାୟାମ କରିବାକୁ କୁହନ୍ତୁ ଏକ୍ସରସାଇଜ୍ ତଲେ ଆସ୍ତେ ଆସ୍ତେ କମିଯିବ।
ଏଇ ସେ କଲରା ଭଲରା ସେ ସବୁ ଭାତ ବି କମେଇ ଦେଲାଣି ଭାତ ତ ଖାଉନି। ପ୍ରାଏ ଟାଇମ୍ ଥରେ ବକ୍ତେ ଖାଉଚି ବକ୍ତେ ଖାଉଚି ଅଳପ ମୁଠେ ହୁଁ।
କି କମେଇ ଦିଅନ୍ତୁ ଭାତ ରୁଟି ଛାଡିକି ଫଳ ସାଲାଡ଼ ହେଲା। ସକାଳୁ ଫଳମୂଳ ହେ ଲା। ଖାଇକି ପେଟାକୁ ପୁରରେଇଦେବେ। ହ ଦହି ଟିକେ ଖାଆନ୍ତୁ ମା ଡିଆ ଯଦି ମୁଳୁଚି ଆଣିକି ଖାଇଲେ ଭଲ ହୁଅନ୍ତା।
ମାଣ୍ଡିିଆ ହଉ ଆଉ।
ଅଛି ଯେ ଆପଣ ଆସିବେ ଯଦି ଆଜି ମୁଁ ଦିଟା ଦେବି ଗୁଣ୍ଡ କରିକି ଆଣିଥିଲି।
ଓହୋ କୋଉଠୁ ଆଣିଥିଲେ?
କୋରାପୁଟ ରୁ ଆଣିଥିଲି ଆଇଲାବେଳକୁ।
କୋରାପୁଟର ଧୋ ଦେଓମାଳି ଯୋଉ ହୋ ମସ୍ତ ଜେଗା ଟା।
ଆସନ୍ତୁ ଆସନ୍ତୁ କେତେବେଳେ ଯିବା ମୁଁ ତ ପ୍ରତିବର୍ଷ ଯାଉଛି ଆମ ଘର ତ ସେଠି ପ୍ରତିବର୍ଷ ଯାଉଛି। ଯିବା କେତେବେଳେ ଆଉ?
ଆ କୋରାପୁଟରେ କଣ କଣ ଅଛି?
ସବୁ ଅଛି ସେଇଠି ତ ଦେଖିବା ଜିନିଷ ସବୁ ଅଛି କଣ ନାହିଁ ଆପଣ କହିପାରିବେନି। ପ୍ରଥମ ହେଲା ଶାବର ଶ୍ରୀକ୍ଷେତ୍ର ତାପରେ ଆପଣ ଆପଣଙ୍କ ଗୁପ୍ତେଶ୍ୱର। ଆଉ ତାପରେ ଦେଖିବେ କୋଲା ପ୍ରୋଜେକ୍ଟ ଅଛି। ମାଛ କୁଣ୍ଡ ପ୍ରୋଜେକ୍ଟ ଅଛି। କଣ ନାଇଁ ସବୁ ଅଛି। ଷ୍ଟେସନ ତ ଦେଓମାଳି ତ ଅଛି।
ଓ ହୋ।
ସୁନ୍ଦର । ପ୍ଲେସ୍ ଟା ପୁରା ସୁନ୍ଦର ଶାନ୍ତି। ହୁଁ ହୁଁ।
ଏଇ ବର୍ଷ ଯିବେନି କି କୋରାପୁଟ?
ଆଉ ଯିବୁ ଆଉ ଏଇ ବର୍ଷା ଦେଖିଆ ଆଉ। ବାହାଘର ଟା ରହିଗଲା ଯାଇପାରିଲିନି ସରିଯାଉ ଯିବ।
ବାହାଘରଟା ସରିଗଲା
ହଁ ଛୁଟି ରେ ଯାଉ ଆଉ। ଦଶହରା ଛୁଟି। ଏଇଛୁଟି ରେ ତ ଯାଇ ହେଲାନି ମ୍ୟାରେଜ ଟା ରହିଲା। ଏବେ ଯାଇ ଗଲୁ
ସେଠି ବୋଧେ ଭାଇ ହେରି କା ଅଛନ୍ତି ବୋଧେ ।
ସମସ୍ତେ ବାପ ସେଠି ସରଭିସ । କରିଥିଲେ । ତାପରେ ବାପାଙ୍କ । ପରେ ଭାଇ ସେଟି କଲା ।
ହୁଁ ।
ଆଉ ମୋ ମ୍ୟରିଜ ତ ଏପଟେ ହେଇଗଲା ଆ ଜିିବା ଆସିବା କରୁଛି ଆଉ ।
ଉଁ ହୁଁ ।
ଘର ଅଛି ବାପା ବି ସେଇଠି କରିଥିଲେ ଘର ବାପା ସେଇ କୋଲା ପ୍ରୋଜେକ୍ଟରେ ସର୍ଭିସ୍ କରିଥିଲେ । ଆଉ ଭାଇ ତ ଟିଚର ଅଛନ୍ତି ।
ଉଁ ହୁଁ କଲେଜରେ ନା ଷ୍କୁ କୁଲ୍ ରେ ।
ସ୍କୁଲରେ ।
ଓହୋ ହଉ ଆଉ ଭାଇଙ୍କର କେତେଟା ପିଲାପିଲି ।
ପୁଅ ଦି ଟା ମ ।
ଅ ହଁ।
ବଡ଼ଟା ତ ମୋର ସାନ ପୁଅ ସାଙ୍ଗରେ ନିଟ୍ କରୁଛି ଭୂଏନଶ୍ୱରରେ । ପ୍ରିପେୟାର କରୁଛି ଆଉ ସାନଟା । ସାନ ଟା ସେଭେନ ଏଇଟଥ କଣ ପଢୁଛି ଆଉ ।
ହୁଁ ହୁଁ । ଆଉ ।
ଆପଣ ଆଉ କୁଆଡେ ଆଜି ଆପଣ ଙ୍କର ଯିବାର ନାଇଁ । ଆମ ଘର କୁ ତ ଆସିବେ ଆଉ କଆଡେ ଯିବାର ପ୍ରୋଗ୍ରାମ ଅଛି ନା । ତମ ଘରେ ଟଇକି ପଳେଇବି ।
ଆପଣଙ୍କ ଘରକୁ ଯିବି ଟିକେ ଯୋଉ ତମ ଶିବ ମନ୍ଦିର ଟିକେ ଯିବି ସେଇଠୁ ହେଇକି ସେଇଠି କଣ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ହେଇଛି ସେଇଠିକି ଟିକେ ଯିବି ଆ ଭୂଷୁଣପୁର ପାର୍କ ଟିକେ ଯିବି ସେଇ ସେଇ ପଟ ହେଇ ହେଇକି ଏକା ଥରେ । ତମ ଘରେ ଏକାଥରେ ବୁଲିିବାଲିକି ପଳେଇବି ଆଉ ଭାରୁନ ଆମ ସାଙ୍ଗେ ଯିବ ଟିକେ ସେନେ ବୁଲି ବାଲିକି ପଳେଇଆସିବ ।
ଦେଖିବା ଭାରି କି ଆସନ୍ତୁ ମୁଁ ଫରେ ଟିକେ ପେକିଙ୍ଗ ଫେକିଙ୍ଗ କରନି ପିଲାମାନେ ବି ଆସିବେ କେତେ ବେଳୁକୁ ।
ଆଜି ନୂଆ ଜଗନ୍ନାଥ ମନ୍ଦିର କୁଆଡେ । ତମ ସେଠି ପାଖରେ ଅଛି ଯାଇଥିଲ ଦେଖିବାକୁ ନା ଦେଖିିନା ।
ଉଁ ନୂଆ ମାନେ କଣ କୋଉଠି ନୂଆ ହେଇଚି ।
ସେ ହେଇଛି ଶିବ ମନ୍ଦିର ଭୂସୁଣପୁର ପାର୍କ ପୂର୍ବ ପଛକୁ ।
ହଁ ମୁଁ ଆଉ ହେଇଥିବ କୋଉଠି । କି ଆଉ ଯାଇନି ।
ତମ ଜାନିନ ତାହେଲେ ନା । ଏ ଆମେ ସେଇ ମୋବାଇଲରେ ଦେଖିଲୁ ପୁରା । ପୁରୀ ବାଗିଆ ପୁରୀ ମନ୍ଦିର ବାଗିଆ । ପୁରା ସେ ମନ୍ଦିର ହେଇଛି ପୁରା ମାନେ ବଢିଆ ଦେଖା ହଉଛି ସେଇ ଯୋଗୁ ଆମେ ବାହାରିଚୁ ଯିବୁ ବୋଲି।
ମନ୍ଦିର କଣ ପ୍ରତିଷ୍ଠା ସଇଲାଣି।
ନା ପଚିଶଟା ଶନି ପଚିଶ ଟା ଯାଇକି ହବଉ ଜାନୁଆରୀ ମାସକୁ। ସେଇ ଯୋଗୁ ଆମେ ବାହାରିଛୁ ସବୁ ଯିବୁ ଆଉ। ଆଉ
ଯିବେ ନା ନାଇଁ।
ରଥଯାତ୍ରାରେ ପୁରୀ ଯିବାର ଅଛି।
ମାନେ ରଥଯାତ୍ରା ଯିବେ ନା ତାପରେ ଯିବେ।
ରଥଯାତ୍ରା ପରେ ଯିବି ଆଉ। ଆଉ ଆଉ ଆପଣ କୁଆଡ଼େ ରଜରେ ବୁଲାବୁଲି କରିନାହାନ୍ତି। ନାଁ ଏଇ ବାହାଘର ପାଇଁ ଅଟକି ଯଇଛନ୍ତି।
ଯାଇନି ଆଉ କୁଆଡ଼େ ଯାଇନି ବର୍ଷା ଫର୍ଷା ହେଲା ଗରମ। ଆଉ କୁଆଡ଼େ ଯାଇ ହେଲାନି ଗରମ ବହୁତ ହେଲା।
ହଁ ଏଇ ଏଇ ମାସ ଟା ପ୍ରବଳ ଗରମ ହଉଛି। ଘର ଲୋକ ବାହାରି ବି ପାରୁନାହାନ୍ତି।
ସ୍କୁଲ୍ ଖୋଲିଲେ ସବୁ ଖୋଲିବ ନାହିଁ। ସ୍କୁଲ କଲେଜ ସବୁ ଦେଖିବା।
ହୁଁ। ହଉ ଆପଣ ଯାଆନ୍ତୁ କଣ କରିବେ। ମୁଁ ଯାଉଛି ଯିବି ବ୍ରଶ୍ କରିବି ବ୍ରଶ୍ କରିନି ତ। ମୁଁ ଏଇ ଫୋନ କରିଦେଇଥିଲି ଆପଣ କତିିକି ଯି ବି ତ ସେଥିପାଇଁ ମୁଁ ଫୋନ କରିଥିଲି।
ହଉ ହଉ ଫୋନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ହଉ ଠିକ ଅଛି ମୁଁ ରଖୁଛି ଅହ।